ହଁ, ନମସ୍କାର କୁହନ୍ତୁ।
ଆ ବନ୍ଧୁ କେମିତି ଅଛନ୍ତି ଆପଣ?
ଖୁବ୍ ଭଲ ଅଛି ଆପଣ କେମିତି ଅଛନ୍ତି?
ଆ ବନ୍ଧୁ ମୁଁ ତ ବହୁତ ଭଲ ଅଛି କିନ୍ତୁ କେବଳ ଟିକେ ଆଁ ଥଣ୍ଡା ଟିକେ ହୋଇଯାଇଚି। ପାଟିରେ ବି ତୁଣ୍ଡି ଏବଂ ଘା ହେଇଯାଇଛି ଛୋଟ ଛୋଟ ତ ଖାଇବା ପିଇବାରେ ଟିକେ ଅସୁବିଧା ହଉଛି କିନ୍ତୁ ମୋତେ ଲାଗୁଚି କି ଔଷଦିଅ ଆଉ ଡାକ୍ତରଙ୍କ ପରାମର୍ଶରେ ଏଇଟା ଠିକ୍ ହୋଇଯିବ ଏଇ ଦି ଚାରି ଦିନ ଭିତରେ ଆପଣ କ କଁ ଆପଣଙ୍କ ଦେହ କେମିତି ଅଛି?
ମୁ ମୁ ଦେହ ଟି ଥଣ୍ଡା।
ଆଜ୍ଞା ଲାଗୁଚି ବି ଆପଣ କାଶୁଚନ୍ତି।
ଦିନକୁ ଦୁଇଥର ଗାଧେଇ ପଡ଼ୁଥିଲି ଏବଂ ଟିକେ ବାହାର ପାଣି ଫାଣି ହଉଥିଲି ସେଥିପାଇଁ ଥଣ୍ଡା ହେଇଯାଇଛି ଜୋର ଆଉ ଡାକ୍ତରଙ୍କ ପାଖକୁ ବି ଯାଇଥିଲି। କୁହନ୍ତୁ।
ଆଜ୍ଞା ତ ଡାକ୍ଟର କଣ କହିଲେ ଆପଣଙ୍କୁ?
ଡାକ୍ତର କହିଲେ ଆପଣ ଟିକେ ପାଣି ବେଶି ହୁଅନ୍ତୁନି ଯେହେତୁ ଏଇଟା ଅଦିନିଆ ମେଘ ହୋଉଛି। ସେ ଟିକେ ବର୍ଷାରେ ଟିକେ ଆପଣ ଭିଜା ଭିଜି କରନ୍ତୁ ନାହିଁ। ଆଉ ଟିକେ ବେଶି ପାଣି ହୁଅନ୍ତୁନି, ମାଟି ଫାଟି ବୁହନ୍ତୁନି ଆପଣ ବାହାରେ ବେଶି ପବନ ଥଣ୍ଡା ପବନ ବେଶୀ ବସାବସି କରନ୍ତୁନି କାରଣ ଏବେ ଟିକେ ଥଣ୍ଡା ପବନ ଦଉଛି ସୋ। ହଁ ସେଥିପାଇଁ ଆମ ସବୁ ପରାମର୍ଶ ଦେଲେ ମତେ ଆଉ ମୁଁ ବି ସେଗୁଡ଼ିକୁ
ମାନିକି ବାହାରେ ବୁଲାବୁଲି କରୁନି କିନ୍ତୁ ଏବେ ଟିକେ ଛାତ ଉପରେ ବଇଛି ଭଲ ଲାଗିବ ଘରେ ବସି ଆଜ୍ଞା, ଘରେ ବୋହୁତ୍ ଟିକେ ଲାଗୁ ଚି ଜାକି ହେଲାବାଗିଆ ଟିକେ ଅଣନିଶ୍ୱାସୀ ଲାଗୁଛି କାହିଁକିନା ଏବେ ଖୋଲା ପାଗ କଞ୍ଚା ପାଗ ତ ବାହାରେ ବସିବା କଥା। ନରମା ପାଗ ତ ମୁଁ କାଇଁ ଜାଣିପାରୁନି ଲୋକ ଲୋକମାନେ ଏଇ ଘରା ବସିକି ରୁହନ୍ତି ଗାଁରେ ରହିବା ସତ୍ତ୍ବେ ବି ପଛିଆ ଘଡ଼ ବସିକି ରହୁଛି ଆପଣ ଏ କଥା ଟି ଅଜବ ଲାଗୁନି?
ହଁ ଲୋ
ହଁ ଲୋକମାନେ କେଜାଣି ଏପରି ପରିସ୍ଥିତି ଆପଣ ଭାବନ୍ତୁ
ଦୁଇ ହଜାର ଉଣେଇଶି ମସିହା ପୂର୍ବରୁ ଆମର
ଆପଣଙ୍କ ଆବାସ ଟି ଭଲ ହେଇକି ଶୁଭାହଉନି। ଟିକେ ଭଲ ଏଇ କୁହନ୍ତୁ ଆଜ୍ଞା ଏବେ ଶୁଭା ଯାଇଛି।
ହଁ ମୁଁ କହିଲି ଆପଣ ଭାବନ୍ତୁ କି ଦୁଇ ହଜାର ଉଣେଇଶି ମସିହା ପୂର୍ବରୁ ଆମ ଗାଁ ଏବଂ ଦୁଇ ହଜାର ଉଣେଇଶ ମସିହ ପରେ ଆମ ଗାଁ।
ବ ମରେ
ଦୁଇ ହଜାର ଉଣେଇଶ ମସିହା ପୂର୍ବରୁ ସମସ୍ତେ ଦେଖି ଯୋଉଁ ସ୍ଥାନ ଦେଖିବେ କୌଣସି ଗୋଟେ ଜାଗାରେ ସମସ୍ତେ ବସିଥିବେ ଏବଂ ମନୋଭାବ ସହ କୌଣସି ବିଷୟରେଟ ଆଲୋଚନା ଚାଲିଥିବ। ଏ ଯୋଉ ଆନନ୍ଦ ଏବଂ ଏବେ ଯୋଉ ସମସ୍ତ ମତେ ନିଜ ମୋବାଇଲରେ ସମସ୍ତେ ଫୋନ ଦେଖୁଛନ୍ତି ଆପଣ ମୋ ପାଖରେ ବସୁଛନ୍ତି ଆ ସମସ୍ତେ ନିଜେ ନିଜ ପାଖରେ ବସିଛନ୍ତି କିନ୍ତୁ ସମସ୍ତେ ଗୋଟେ ଅଲଗା ଅଲଗା ଦୁନିଆରେ। କିଏ ଯଦି ୟୁଟ୍ୟୁବ ରେ କିଛି ଦ ଭିଡିଓ ଦେଖୁଛି। ତ କିଏ କ୍ୟାରିୟୁନଟ ଦେଖୁଛି ତ କିଏ ଦେଖୁଛି।
କେନ୍ତୁ ଦେଇ
ଆଜ୍ଞା ଏ ସମସ୍ତେ ସମସ୍ତଙ୍କର। ଅ ଭଲ ସମସ୍ତେ ଅଲଗା ଅଲ କାହିଁକିନା ଦୁିଆରେ ସମସ୍ତେ ବାସ କରୁଛନ୍ତି। ଆଗ କାଳରେ ଦେଖିବେ ଯି କହୁଛ କୌଣସି କୌଣସି ଜାଗାରେ ଯଦି ବସିବ ର ଅଛି ସେ ଜାଗାରେ ଦେଖିକି ପଥର ରଖି ସେଥିରେ ଗୋଟେ ଜେଗା ହୁଁ କିଛି ରଖି ତାପରେ ବସିବା ପାଇଁ ସମସ୍ତେ ବସନ୍ତି ହଁ। ଆପଣ ଦେଖିଥିବେ ଆମର ଗୋ
ଆଜ୍ଞା ବହୁତ ଗାଁ ରେ ବହୁତ ଚଉପାଢି ଅଛି ଆମର ଏଇ ଗାଁ ରେ ଦୁଇ ଦୁଇ ତିନୋଟି ଚଉପାଡ଼ି ଥିଲା କିନ୍ତୁ ତା ଦେହରୁ ଗୋଟେ ଗୋଟିଏ ଅଛି ସେଟା ପୁଣି ଗାଁ ଇଷ୍ଟ ଦେବୀ ପାଖରେ ସେଠି ବି ଆଉ କିଏ ବସା ବସି କରୁନାହାନ୍ତି କେବଳ ବୁଢା ଲୋକ କଣ ପରି ଭଳି
ଆଜ୍ଞା ଆଉ ଆମର ତିନଛ ଉପାୟରେ ଆପଣ ଦେଖଥିବେ ଯୁବକ ମାନେ ନି ସମ ଟିକେ ସନ୍ଧ୍ୟା ସମୟରେ କିବା ସକାଳ ସମୟରେ ବସିକି। ଯେହେତୁ ସେତେବେଳେ ତ ଗ୍ରାମ ଦେବତୀଙ୍କ ବାହରେ ମଧ୍ୟ ଖଟି କରନ୍ତି।
ତିିନି ଛକି ପାଖରେ ଆମର ସେଠି ଗୋଟେ ମାଙ୍କଣା ପତ୍ର ଥିଲା ଆଉ ଇଲେକ୍ଟ୍ରିକ ଖୁଣ୍ଟ ଗୋଟା ବିଦ୍ୟୁତ ଖୁଣ୍ଟ ଗୋଟେ ବଢିଥିଲା କୋଉଠି କହିଲେ ରୋଡଣ୍ଡ ବାହାରେ। ସେ ଖୁଣ୍ଟଟିକୁ ଆମେ ଚାରି ପାଞ୍ଚ ଜଣ ସାଇକେଲରେ ନଦିକି ନେଇ ଆସିଲୁ। ସାଇକେଲ ଆପଣ ଜାଣିଥିବେ ଯେତେବେଳେ ନଦିକି ଯୋଉ ଇଲେଟ୍ର ଯୋଉ ବିଦ୍ୟୁତ ଖୁଣ୍ଟ ଗୁଡିକ ଯୋଉ ଓଜନ। ସେ ଖୁଣ୍ଟ ଗୁଡକୁ ଆମେ ନଦୀକୁି ଆଣି ଆଣିକି ଆସିଲୁ ଆମ ଗାଁ ପର୍ଯ୍ୟନ୍ତ ତ ଗାଁ ପର୍ଯ୍ୟନ୍ତ ଆଣିିକ ପକେଇଦେଲୁ। ପକେଇ ଦେଇ ସେ ମାଙ୍କାଡା ପଥର ରୁ ସାଇଜ୍ କରି ରଖିଦେଲୁ ଦୁଇ ହଜାର ଉଣେଇଶ ମସିହା ପୂର୍ବରୁ। ସାଇଜକୁ ରଖିଲା ପରେ ସେ ଇଏ ଗୁଡ଼କୁ କହିଲେ। ମୁଁ ବିଦ୍ୟୁତ ଖୁଣ୍ଟଟିକୁ ତାପରେ ରଖିଦଲି ସାାଇଜ କରିକି।
ଆଜ୍ଞା ଆପଣଙ୍କର ମନେ ଅଛି ଆପଣଙ୍କର ଯେତେବେଳେ ଯୋଉ ନ ନୂତନ ଘରଟି ତିଆରି ହେବା ପୂର୍ବରୁ ପିଜୁଳି ଗଛ ଛ ଟିକେ ବଡ ଥିଲା ଏବଂ ସେଇଠି ଫାଙ୍କା ଜାଗା ଥିଲା ଏଠି ତ ମାଟି ପଡିଯାଇଛି ନା। ଜିନିଷଟା ବହୁତ ତଳକୁ ଥିଲା ତ ଆପଣ ସେଠି ମନେ ଅଛି କିଛି ମାଙ୍କଡା ପ ପଥର ଉପରେ ଖୁଣ୍ଟ ପକାନ୍ତି ଆମେ ଖରାଦିନେ ବହୁତ ତୁ ବସୁ ସେଠି ଖଟି କରୁ ଏବଂ କ୍ରିକେଟ୍ ଖେଳୁ ସେ ଛୋଟିଆ ଜେଗା।
ଆଜ୍ଞା ମୋର ମନେ ବହୁତ ମନ ଅଛି। ଯେହେତୁ ସେଠି ମଧ୍ୟ ସମସ୍ତେ ବହୁତ ଲୋକ ବସାବାସି କରନ୍ତି ଯାହାଫଳରେ ଘର ଟା ଯେହେ ଆରମ୍ଭ ହେଇଗଲା ସେଥିପାଇଁ ସମ ଆଉ ସେଠି କିଏ ବସା ବସି କଲେନି ଏବଂ ସମସ୍ତେ ଗ୍ରାମର କିନ୍ତୁ ସନ୍ଧ୍ୟା ସମୟ ଯାସ ସକାଳ ସମୟ କି ଖରାବେଳେ ସମୟ ଯେହେତୁ ଆଉ ସମସ୍ତେ ଏକାଠି ବସି କୌଣସି ଗୋଟେ ବିଷୟରେ ଚର୍ଚ୍ଚା ର୍ଚା ଏବଂ ଗ୍ରାମ ବିଷୟରେ ଏ ଚର୍ଚ୍ଚା କୌଣସି ଗୋଟେ ବ୍ୟକ୍ତି ବିଶେଷ ଏବଂ ମଜା ମସ୍ତି ବହୁତ କିଛି ସେ ସମୟରେ ହଉଥିଲା ଏବଂ ମା ଇଷ୍ଟ ଦେବୀ ଙ୍କ ପାଖରେ ସେଠି ହଁ ଆଜ୍ଞା ବସିକି କିଛି ତାସ, ଲୁଡୁ କିମ୍ବା କୌଣସି
ଏ ତାସ ହଉ କି ଲୁଡୁ ହଉ
ଆଜ୍ଞା ଦିନରେ କୌଣସି ଅ କୌଣସି ଖେଳ ହବ କିମ୍ବା କାଲି ଖୋଳ ବେ ଖେଳ ହବାକୁ ଯାଉଚି କିମ୍ବା ଅମ୍ କଉ ବିଷୟ ଦିନ ଯାଏଁ ଘଟିଯାଇଚି କା ସାଙ୍ଗରେ? ସେ ବିଷୟରେ ଯୋଉ ଚର୍ଚ୍ଚା ଗୁଡିକ ଚାଲେ ସେତେବେଳେ ବହୁତ ମଜା ଦାର ଏବଂ ବହୁତ ମୃତ୍ୟୁ ଭାବେ ଏବେ ରହିଯାଇଚି ଆପଣ ଦେଖିବେ ଯେ ଆପଣ କିଛି ଏବେ ଇ ଇଷ୍ଟ ଦେବୀଙ୍କ ପାଖରେ ବସିବେ ପାଞ୍ଚ ଜଣ ବସିଥିବେ ସେ ତାଙ୍କର ଜଣେ ଫୋନ ଚଲଉଥିବେ ଜଣେ ତାସ ଧରିଥବ ଜଣେ ଆଉ କଣ କରୁଥିବ, ଏଇପରି ସମସ୍ତେ ତେ ଅନ୍ୟ ଅନ୍ୟ ଅନ୍ୟ କା କାମରେ ବ୍ୟସ୍ତ ଥିବେ। ଯଦି ଖେଳୁଥିବା ସମୟରେ କଣ କାହାର କିଛି ଫୋନ ପଳେଇ ଆସୁଚି କିମ୍ବା ମେସେଜ୍ ପଳେଇ ଆସୁଚି ସେ ଫୋନ ଟି ଧରି ପଳାଉଚି ଏବଂ ଖେଳଟି ଅଧାରେ ରହିଯାଉଚି। ଏହିପରି ସେତେବେଳେ ହଉନଥିଲା ଏବଂ ଏବେ ସେ ଆଧୁନିକ ଯୁଗ ଯୋଗୁ ଆମ ଲୋକମାନେ ଅ ଅଛନ୍ତି ଏବେ କିନ୍ତୁ ସମୟ ବଦଳୁଯାଇଚି ତାଙ୍କୁ ସମ ସିଏ ମଧ୍ୟ ବଦଳି ଯାଇଚନ୍ତି ଆଉ କଣ କରିବାକୁ କୁହନ୍ତୁ।
ଆଜ୍ଞା ମତେ ତ ଜାଣିକି ଦୁଃଖ ଲାଗୁଚି ଯେ କି ସବୁ ନିଜ ନିଜ ଫୋନ କିମ୍ବା ଅନ୍ୟ କୌଣସି ଜିନିଷରେ ଲାଗି ରହିଚନ୍ତି କିଛି ଅନ୍ୟ ଜଗା ଦେଖୁନାହାନ୍ତି। ମୁଁ ତ ବେଳେବେଳେ ଭାବେ, ଆପଣ ଲାଗୁଥିବ ଯେ ମୁଁ ଫୋନ୍ ଧରେ କିନ୍ତୁ ମୁଁ ବହୁତ ଜାଗା ବୁଲିବାକୁ ଯାଏ। ମୁଁ ଦିନେ ଦିନେ ଏକୁଟିଆ ଯାଏ ବୁଲିବାକୁ କାହାକୁ ନ କହି ନଜାଣି ଦିନେ ମୁଁ ପାଗ କଅଁଳା ଥିଲା ବୋଲି ଯାଇଥିଲି ତୁ ସମୟ ନ ଜାଣି ଦିନ ଦି ଏଟାରେ ଯାଇଥିଲି ବୁଲିବାକୁ ଆସୁ ଆସୁ ମୋତେ ସାଢ଼େ ତିନିଟା ଚାରିଟା ହୋଇଗଲା। ତ ମୁଁ ବହୁତ ଆଶ୍ଚର୍ଯ୍ୟଚକିତ ହେଇଯାଇଥିଲି କିନ୍ତୁ
ହୁଁ।
ପାଗ ଏତେ କଞ୍ଚାଳିଆ ଥିଲା ଆପଣ ନରମ ଥିଲା କି କାଉଁଳିଆ ଥିଲା କି ଆପଣ ଲାଗୁଥିବ କି ସେଟା ଚାରିଟା ବେଳ ବୋଲି କିନ୍ତୁ ନୁହେଁ। ସେଇଟା ଦୁଇଟା ବେଳ। ଖରା ବେଳର ଦୁଇଟା ତ ମୁଁ ବହୁତ ଆଶ୍ଚର୍ଯ୍ୟଚକ ତ ହେଇଯାଇଥିଲି କି ଖରାବେଳେ ଦୁଇ ଘଣ୍ଟା ମୁଁ ଚାଲିଚାଲି ପଳେଇ ଆସିଲି ତ ନିଜ ପୁରା ଗୌରବ ଅନୁଭବ ହେଲା କି ଏବେ ମୋର କ୍ଷମତା ଅଛି ମୋ ଦେହର ବଳ ଅଛି। ଇ ଲଗାତାର ଚାଲିବା ପାଇଁ ଦି ଘଣ୍ଟା ପାଇଁ ଏବଂ ଏ କିନ୍ତୁ ଆଶ୍ଚର୍ଯ୍ୟ ଚ୍ୟ ଚକିତ ଲାଗିଲା କି ଏଟା ଅ ପ୍ରକୃତିର ଏ ଏପରି କି ଖେଳ କି ଖରା ବେଳ ଟାକୁ ଚାର ଅ ସନ୍ଧ୍ୟାବେଳ ବୋଲି ଦେଖାଇ ଦେଲା।
ଆଜ୍ଞା। ତମକୁ ଦେଖିକି ଅନେକ ଲୋକ ଆପଣ ଏ ଯଉ ଭଲ ଭଲକ
ଭଲ କଥାଟି କହିଲେ ଆପଣ ଏଇ ଯୋଉ ପ୍ରକୃତି ବୁଝିପାରୁଚନ୍ତି ଏବଂ ପ୍ରକୃତିର କଥା ଗୁଡ଼ିକ ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଚନ୍ତି।
କିନ୍ତୁ ଲୋକମାନେ ଆପଣଙ୍କୁ କିଛି ଲୋକ ଥାନ୍ତି ପାଗଳ କହନ୍ତି କିନ୍ତୁ ସେମାନେ ଜାଣିନାହାନ୍ତି କି କିଏ ହଉଚନ୍ତି ଅ ପାଗଳ ଯୋଉମାନେ ଗ୍ରାମର ପ୍ରକୃତୀକୁ ଏ ଏବଂ ଗ୍ରାମର ମୂଲ୍ୟକୁ ଆଜି ଯାଏଁ ବୁଝି ପାରୁନାହାନ୍ତି ଏବଂ ଆପଣ ଥଟା ମଜା କରନ୍ତି। କିନ୍ତୁ
ଆଉ ଜାଣିନାହାନ୍ତି ତାହା ଆପଣଙ୍କର ବୁଦ୍ଧିମନ୍ଦ ସେ ଯେବେ ଜାଣିବେ ଏବଂ ଦେଖିବେ ସେ ସେତେବେଳେ ଜାଣିବେ ଏବଂ ଲଜ୍ୟା ପ୍ରକାଶ କରିବେ କି ଏଇଭଳି ବ୍ୟକ୍ତିଙ୍କ ସହ ଆମେ ଥିଲେ ଆମ ଗାଁ ଥିଲେ ଏବଂ ଆମେ ତାଙ୍କୁ ଅନ୍ୟ ବିଶେଷ କରି ବହୁ ମଜାକ ଉଡଉଥିଲୁ। ଆଜ୍ଞା। ସିଏ ବହୁତୁ ଉପବାସ କରୁଛନ୍ତି କରିବେ କରୁଥାନ୍ତୁ ଏବଂ କିଛି ଜଣ ଧୈର୍ଯ୍ୟ ଧରି ରହିଲେ ଆପଣ ସେ ଦେଖିବେ ବହୁତ ଶୀଖରରେ ଆପଣ ପହଞ୍ଚିବେ କୁହନ୍ତୁ।
ଆଜ୍ଞା। ତ ଆପଣ କଣ କହୁଥିଲେ?
ମୁଁ କହିଲି ଆପଣଙ୍କୁ ବହୁତ ଲୋକ ବହୁତ ଉପବାସ କରିବେ କିନ୍ତୁ ଆପଣ ତୀଷ୍ଟିକି ରହିଲେ ଏବଂ ଧୈର୍ଯ୍ୟ ଧରି ରହିଲେ ଆପଣ ବହୁତ ବଡ ଶିଖରକୁ ପହଞ୍ଚିବେ।
ଆଜ୍ଞା ତ ଠିକ କଥା କାରଣ ଆମକୁ ସବୁ କିଛି ଛୋଟ କଥାରେ ହାର ମାନିଗଲେ ତ ଆମେ ବି କେବେ ଏ ଜୀବନରେ ଆଗକୁ ବଢ଼ିପାରିବାନି ଉଚ୍ଚ ଉଚ୍ଚ ଯେଗା ଛୁଇଁପାରିବାନି କିନ୍ତୁ ମୁଁ ଏଇଟା ଭାବେ ସଦାବେଳେ ନିଜକୁ ନିଜ ଉ ବନ୍ଧ ଦ୍ୱାରା ବାନ୍ଧି ରଖିବା କଥା ନୁହେଁ। ନିଜ ବନ୍ଧତ୍ଵକୁ ଭାଙ୍ଗିକି ଆଗକୁ ବଢ଼ିବାର ଅଛି।
ହୁଁ ଯଦି କୌଣସି ସମୟ ଜିନିଷ ବିତି ଯାଇଚି ସମୟ ବିତି ଯାଇଚି ସେ ସମୟକୁ ଆମେ ମନେ ପକେଇ ପକେଇ ଆମ ଅ ବର୍ତ୍ତମାନକୁ ଖରାପ କରିବା କିଛି ଖରାପ ଯୋଉଟା ଅତୀତରେ ଘଟିଯାଇଚି ସେ ବ ଖରାପ ଟିକୁ
ଆଜି ବର୍ତ୍ତମାନ ଖରାପ କରିବା ସେଟା ଠିକ୍ ନୁହେଁ। ଯାହା ଫଳରେ ବର୍ତ୍ତମାନ ଯଦି ଖରାପ ହେଲା ତାର ଭବିଷ୍ୟତ ମଧ୍ୟ ଯ ବାର ସମ୍ଭାବନା ଅଛି ଆଜ
ଏବଂ ଅତୀତରୁ ଯୋଉ ଭୁଲ ଗୁଡିକ ହେଇଯାଇଛି ତା ସୁଧାରିବାକୁ ଚେ
ଚେଷ୍ଟା କରିବା ଉଚିତ୍।
ବନ୍ଧୁ ଠିକ ଅଛି ଆପଣ ଖାଇସାରିଲେଣି ଖାଇନାହାନ୍ତି ବୋଧେ?
ଆଉ ମୁଁ ମଧ୍ୟ ଆଜି ଖାଇନି
ଏତେ ଯୋଉ ନିଦ୍ରା ଆସିଲାଣି ମୁଁ ଆପଣଙ୍କୁ ପ୍ରକାଶ କରିପାରିବିନି।
ଆପଣ ଖାଇନାହାନ୍ତି ଆପଣ ଖାଇନାହାନ୍ତି?
ନାଇଁ ମୁଁ ତ ଖାଇସାରିଲିଣି। କିନ୍ତୁ ନିଦ୍ରା ମତେ ବହୁତ ଜୋର ଆସିଲାଣି। ଆଉ ରାତ୍ରି ମ
ଏତିକିରେ ନିଦ୍ରା ମାଡ଼ୁଛି ଆପଣ ଗୋଟେ କାମ କରନ୍ତୁ ମୁହଁରେ ପାଣି ଧୋଇକି ପଳେଇ ଆସନ୍ତୁ ଆପଣଙ୍କ ନିଦ ଟିକେ ଭାଙ୍ଗିଯିବ।
ନାଇଁ ବନ୍ଧୁ ଏତେ ବିଶେଷ କିଛି ତ ମୁଁ ଏବେ ଥିଲା ସମୟରେ କାରଣ ମୁଁ ବାହାରେ ବସିଚି ଖୋଲା ପବନ ଦଉଚି। ଠିକ ଅଛି ବନ୍ଧୁ ମୁଁ ରହୁଚି ଆଉ। ଠିକ୍ ଅଛି ଆପଣ ରଖନ୍ତୁ।
ଆଜ୍ଞା।